ହ୍ୟାଲୋ ବନ୍ଧୁ ନମସ୍କାର।
ହଁ ବନ୍ଧୁ ସାନ ଭାଇ ନମସ୍କାର।
କଣ କରୁଥିଲେ ଆପଣ?
ଓ ଏଇ ବଜାର
ଶୁଭା ହଉ ନାହିଁ
ଏଇ ଘରେରେ ଆମର ଟିକେ ବଜାଉଛି ସେଇଠି ବସିଛୁ।
ଓହୋ ମୁଁ ବନ୍ଧୁ ଆମ ଗାଡି ଟାକୁ ନେଇକି ଆଛି ସର୍ଭିସିଂ କରିବା ପାଇଁ ବୁଝିଲେ
ଆଜ୍ଞା
ମୋର ଗୋଟେ ଦୁଇ ଚକିଆ ଯାନ ଅଛି ହଣ୍ଡା ଯାନ ତାକୁ ନେଇକି ଆସିଛି ବର୍ତ୍ତମାନ ବନ୍ଧୁ ସର୍ଭିସିଂ କରାଇ ତାର ଗୋଟେ ବାମ ପଟ ଲାଇଟ୍ ଗୋଟେ ମଧ୍ୟ ଭାଙ୍ଗି ଯାଇଛି ବୁଝିଲେ
ଭାଙ୍ଗିଗଲା କେମିତି ଆପଣଙ୍କର ନୂଆ ଗାଡି ନା ପୁରୁଣା ଗାଡି
ନୂଆ ଗାଡି ଆଜ୍ଞା ଭାଙ୍ଗିଗଲା କେମିତି ନା ଆମ ଘର ପାଖରେ ଛୋଟ ପୁଅ ଜଣ ଅଛି ବୁଝିଲେ ପଡିଶା ଘ ପଡିଶା ଘରର ସିଏ ବନ୍ଧୁ କଣ ଟେକା ଫୋକା ଟିକେ ମାରି କଣ ଭାଙ୍ଗି ଫାଙ୍ଗି ଦେଇଛି ଛୋ ତୋ ଛୁଆ ଆଉ ବନ୍ଧୁକୀ ତାକୁ କିଛି କହିହବନି ଆପଣ ଜାଣିଛନ୍ତି ଛୋଟ ଛୁଆ ଈଶ୍ୱର ରୂପ କିଛି କହିହବ ନାହିଁ ହ୍ୟାଲୋ ଆଉ ସେଇଥିପାଇଁ ବନ୍ଧୁ ନେଇକି ଆଇଛି ଆଜ୍ଞା ବନ୍ଧୁ ନେଇକି ଆଇଛି ଦେଖିବା ଗାଡି ସର୍ଭିସିଂ କରାଇ ମୋବିଲ ଫୋବିଲ ମଧ୍ୟ ପଡ଼ିବ
ଆଜ୍ଞା
ସେକେଣ୍ଡ ସର୍ଭିସ୍ ଆସିଛି ଆଉ ଆପଣ ଆପଣ ଗାଡ଼ି କେତେ କିଲୋମିଟର ପରେ ଆପଣ ସେକେଣ୍ଡ ସର୍ଭିସ୍ କରିଥିଲେ
ହୁଁ ମୋର ତ ଗାଡି ହେଇଗଲାଣି ମୋର ଗାଡି ହେଇଗଲାଣି ତେର ବର୍ଷ କି ଚଉଦ ବର୍ଷ
ତେର ବର୍ଷ ଗାଡ଼ି ହେଇଗଲାଣି ଆପଣଙ୍କର ଆପଣ ତାହେଲେ ବହୁତ ଭଲ ଡ୍ରାଇଭର ହେଇଥିବେ ତାହେଲେ
ଆଜ୍ଞା ଗାଡ଼ିଟାକୁ ଆମ ଆଜ୍ଞା ଗାଡି ଟାକୁ ପୁରା ସବୁବେଳେ ମୁଁ ସଜାଡି ସୁଜୁଡି ରଖେ
ଆଜ୍ଞା
ଆଜ୍ଞା
ଏଇ ଯତ୍ନ ନେଉଛନ୍ତି ବୋଧେ ଦୁଇ ଚକିଆ ଯାନର ଆପଣ ଭଲ ଯତ୍ନ ନେଉଛନ୍ତି ଆଉ
ଆଜ୍ଞା
ହ ବନ୍ଧୁ ମୁଁ ତ ଆଇଛି ନହ ଦେଖିବା ନେଇକି ଯା ଚାଲିଛି ମୋ ଗାଡି କାମ ଚାଲିଛି ବୁଝିଲେ ନା ବନ୍ଧୁ ଆପଣ କେତେ ଟଙ୍କା ଲାଗିଯିବ- କହିଲେ ଟିକି ବନ୍ଧୁ ଆପଣଙ୍କ ତ ଅନୁଭବ ଅଛି।
ଆଜ୍ଞା ଆପଣଙ୍କର ଲାଗିବ ତି - ଦି ହଜାର ରୁ ପଚିଶଶହ ଟଙ୍କା ଭିତରେ ବୋଧେ ପଡିପାରେ ଆପଣଙ୍କର ଏବେ- ଏତେ ରେଟ୍ ଫେଟ୍ ସବୁ ବଢିଲାଣି ଆପଣଙ୍କର ଏବେ ତ ପଇସା ସବୁ ବଢିଲାଣି ବୁଝିଲେ କି ବନ୍ଧୁ ସେଇ ହିସାବରେ ଅଧିକା ପଡିପାରେ ଆଉ ଦେଖିକି ଆପଣ ଟିକେ କଥା ହେଇକି କମ କରେଇକି ଆଣିବେ ଆଉ
ହଁ ଠିକ ଠିକ ବନ୍ଧୁ ଆଉ କଣ ଆଜ୍ଞା ଆଜ୍ଞା ବନ୍ଧୁ
ଆଜ୍ଞା
ଏ ବନ୍ଧୁ କହୁଥିଲି ଆପଣଙ୍କୁ ଆପଣ ତ କାଲି ଖବର କାଗଜ ପଢିଛନ୍ତି କାଲିର ଖବର କାଗଜ ମାନେ ଆଜି ସକାଳ କାଲିର ଖବର ଆଜିର ଖବରକାଗଜ ପଢ଼ିଛନ୍ତି ନା ପଢିନାହାନ୍ତି?
ଅ କାଲିର ଆଜିର ଆମ ଘରକୁ ତ ପେପର ବାଲା ଆସୁନାହାନ୍ତି ଟିକେ ଦୂର ହେଇଯାଉଛି ବଜାର ଏଠାରୁ ପେପର ବାଲା ଆସିନାହାନ୍ତି ହଁ ଆଉ ଆପଣ କଣ ପଢିଛନ୍ତି ଟିକେ କହୁନାହାନ୍ତି
ଆଜ୍ଞା ବାହାଘର ସିଜ ଆପଣ ତ ଜାଣିଛନ୍ତି ନା ବାହାଘର ଜୋରସୋରରେ ଚାଲିଛି
ଆଜ୍ଞା
ବାହାଘରରେ କାଲି ଛଅ ଜଣ ଲୋକ ଗରମ ହେତୁ ଅଧିକ ଆ - ଆମିଷ ପ୍ରଦାନ କରିବାରୁ ମୃତ୍ୟୁବରଣ
ପେଟ ବୋଧେ ଗରମ ହେଇଗଲା ଏଇ ଯୋଉ ଗରମ ଖାଦ୍ୟ ଖାଇକି ମଟନ ଛେଳି ମାଂସ କୁକୁଡା ମାଂସ ଖାଇକି ପେଟ
ସାତରୁୁ ଛଅ ଜଣ ଆଜ୍ଞା ମୃତ୍ୟୁ ବୁଝିପାରୁଛନ୍ତିନା ଆଜ୍ଞା ମୁଁ ଆପଣଙ୍କୁ ପୂର୍ବ ଥର ମଧ୍ୟ କହିଥିଲି ବନ୍ଧୁ କି ଜାଣିଛନ୍ତି, ନା ଗରମ ଦିନ ଆଜ୍ଞା କିଛି ଅଧିକ ପ୍ରଦାନ କରିବେ ନାହିଁ।
ଆଜ୍ଞା।
ହେଇ କାଲି ଆଜ୍ଞା ମୁଁ ଖବର କାଗଜ ଦେଖି ପଢିଲି ହ ମନ ଦୁଃଖିତ ହେଲା ଆଜ୍ଞା। ଆ ବନ୍ଧୁ ଆଉ ତମେ କୋଉ ଭୋଜି ଫୋଜି କୁ ଯାଉନ କି?
ବନ୍ଧୁ କାଲି ତ ଆମେ ଗୋଟେ ଭୋଜି ଯାଇଥିଲୁ କହୁଥିଲୁ କି ଆପଣଙ୍କୁ
ଆଜ୍ଞା ଆଜ୍ଞା ମୁଁ ଆଜ୍ଞା ସେଇ କଥା ଆପଣଙ୍କୁ କାଲି କହିଥିଲି, ନା ନାଇଁ?
ଆଜ୍ଞା ମୁଁ ତ କାଲି ଯାଇଥିଲି ଭୋଜି ଖାଇବାକୁ ହଁ ବନ୍ଧୁ। କାଲି ଗଟେ ଯାଇଥିଲି ଭୋଜି ଖାଇବାଏ ଆଉ କୁହନି କୁହନି ଆଜି ସକାଳୁ ପୁରା ଦେହ ଫେହ ପୁରା ପେଟ ଫେଟ କାଟୁଛି ମ ବନ୍ଧୁ କୁହନି ପୁରା ଦେହ ପୁରା ଖରାପ ହେଇଯାଇଛି।
ବନ୍ଧୁ ଟେ ଦେଖୁନାହାନ୍ତି ମେଡିକାଲରେ ନେଇକି?
ମୁଁ ସକାଳୁ ଯାଇଥିଲି ବଡଚଣା ଆମ ଘର ପାଖରେ ଆମର ବଡଚଣା ଡାକ୍ତରଖାନା। ସେଇଠିକି ବନ୍ଧୁ ଯାଇଥିଲି।
ବନ୍ଧୁ ଆପଣଙ୍କଠୁ ଏକ ଉପଦେଶ ମାଗିବାକୁ ଚାହୁଁଛି ବୁଝିଲେ ନା?
ଆଜ୍ଞା।
ଆମ ଗ୍ରାମରେ ଏକ ଶିବ ମନ୍ଦିର ଆମେ ତୋଳିବୁ ବୁଝିଲେ।
ହଁ।
ତ ବନ୍ଧୁ ଆମ ଗ୍ରାମରେ ଆମ ଗ୍ରାମରେ ପାଞ୍ଚଶଟି ଘର ଅବସ୍ଥିତ ବୁଝିଲେ।
ଆଚ୍ଛା।
ଆମ ଗାଁ ଗ୍ରାମରେ ଏକ କାଲି ରାତିରେ ଏକ ମାନେ ବୈଠକ ବୈଠକ ହୋଇଥିଲା ବୁଝିଲେ ନା ବୈଠକରେ ସମସ୍ତ ପରିସ୍ଥିତି ଦେଇଛନ୍ତି, ଯେ
ଆଜ୍ଞା।
ଗୋଟେ କ ଶିବ ମନ୍ଦିର ତୋଳା ଯଉ। ବୁଝେଲେ।
ଆଜ୍ଞା ବନ୍ଧୁ।
କେତେ ଟଙ୍କା ଖର୍ଚ ହେଇଯାଇପାରେ ଆପଣ କହିଲେ?
ଉଁ ଶିବ ମନ୍ଦିର ଶିବ ମନ୍ଦିର ତ ଏକୁଟିଆ ତିଆରି କରିହେବୁନି ବନ୍ଧୁ ଜାଣିଲେ କି?
ସେଇ ଆଜ୍ଞା ନା ଗାଁ ଲୋକଙ୍କୁ ସବୁ ଗାଁ ଲୋକଙ୍କ ଇଏ ଆଜ୍ଞା। ଚାନ୍ଦା ଚାନ୍ଦା ଆଜ୍ଞା ଆଜ୍ଞା ଚାନ୍ଦା ଗୋଟା ହବ। ତାପରେ ବନ୍ଧୁ ଏ ସବୁ ପ୍ରକାର ବ୍ୟବସ୍ଥା ବି ମଧ୍ୟ ହେଇଛି, ମଧ୍ୟ ବଡ ବଡ ଲୋକ ଯିଏ। ଅ ଛନ୍ତି ଯିଏ ବୈ ବ୍ୟବସାୟ ବ୍ୟବସାୟ କରୁଛନ୍ତି ବୁଝିଲେ ନା ତାଙ୍କ ବ୍ୟବସାୟ ଭଲ ଚାଲିଛି ସେ ମଧ୍ୟ ଟିକେ। ଅଧିକ ପଇସା ଦେବେ ବୋଲି କହୁଛନ୍ତି।
ଆଜ୍ଞା।
ବୁଝିଲେ ବନ୍ଧୁ କେତେ ଆପଣ ଭାବୁଛନ୍ତି କେତେ କେତେ ଟଙ୍କା ଖର୍ଚ୍ଚ ହେଇଲେ, ମନ୍ଦିରଟି ହେଇଯିବ ଆମେ ପନ୍ଦର ଲକ୍ଷ ବଜେଟ୍ ରଖିଛୁ ବୁଝିଲେ।
ଆଜ୍ଞା ଠିକ୍ ବଜେଟ୍ ତିରି ଭିତରେ ହବ। ତାପରେ ହଉଛି ଆମର ଯଜ୍ଞ ଫଜ୍ଞ ହେଲେ ଟିକେ ଯଜ୍ଞ ଫଜ୍ଞ ଭିତରେ ତା ଭିତରେ ବି କରିବ।
ଆଜ୍ଞା ବାହାଘର ଫଦର ମଧ୍ୟ ଯିଏ ଇଏ କରିବେ। ଭୋଜି ଭାତ ସେଟା ମଧ୍ୟ ସେଥିରେ ଆୟୋଜିତ ହେବ। ଏଭଳି ସବୁ କାମ ସବୁ ହବ ବୋଲି ସେ ମନ୍ଦିରରେ ଭାବିଛୁ।
ଆଜ୍ଞା ବନ୍ଧୁ ତା ଭିତରେ ବି ସିଏ ବି ପାଞ୍ଚ ସାତ ଲକ୍ଷ ପଡିପାରେ
ଆଜ୍ଞା। ଆମର ଏବେଠୁ ମନ୍ଦିର କାମ ମାନେ ଯଦି ଆରମ୍ଭ ହୁଏ। ତ ଆମର ଶୀଘ୍ର ଯେତେ ଶୀଘ୍ର ଆମେ ମନ୍ଦିର କାମ ସାରିବାକୁ ଚାହୁଁଛୁ ବୁଝିଲେ କାରଣ ଏବ ବର୍ଷ ତ ଆପଣ ଜାଣିଛନ୍ତି ବୋଲ୍ବ ପାଣି ଭର ଯେଉଁ ଜାଣିଛନ୍ତି ସେ ଟା ତ ଏଇ ବର୍ଷ ଆଉ କରିହେବ ନାହିଁ ଆମ ଗ୍ରାମରେ, କିନ୍ତୁ ଆର ବର୍ଷ ଯେମିତି ଆମ ଗ୍ରାମବାସୀ ଯେତିକ ସବୁ ଯାଉଚନ୍ତି ବୋଲ୍ ବମ ପାଣି ଭାର ନେଇକି ସେ ସବୁ ଯେମତି ଆମରି ଗ୍ରାମରେ ପାଣି ଢାଳନ୍ତୁ ବୁଝିଲେ।
ଆଜ୍ଞା ହୁଅନ୍ତୁ।
ଆମେ ବହୁତ ହଇରାଣ ହଉଚୁ ଆପଣ ଜାଣିଥି
ଆପଣ ବନ୍ଧୁ କେତେ ବୋଲବୁମ ନେଇକି ଯାଅ କେତେ ପିଲା ଆପଣଙ୍କ ଗ୍ରାମରୁ?
ଆମ ଗ୍ରାମରୁ ଆଜ୍ଞା ଆମ ଗ୍ରାମରେ ବହୁତ ପିଲା ଯାଆନ୍ତି। ଆମର ତିରିଶ ଜଣ ଖଣ୍ଡେ ଯାଆନ୍ତି ବୁଝିଲେ ନା। ଆମେ ଆମ ଗ୍ରାମକୁ ରାତିରେ ଆମେ ଆମ ଗ୍ରାମକୁ ରିଟର୍ନ ରାତିରେ ଆସୁ ବୁଝିଲେ। ରାତିରେ ଆସି ଏକ ଭୋଜି ଆୟୋଜନ ହୁଏ। ସାଧା ଭୋଜି ବୁଝିଲେ। ଠାକୁରଙ୍କ ପାଖରେ ଭୋଗ ଲାଗିକି ସେ ଭୋଜି ଆମେ ଟିକେ ଭୋଜନାୟ କଲା ପରେ ତାପରେ ଆମେ ଗାଧେଇ ଫାଧେଇ ସଖାଳୁ ଫୁଣି ବାହାରି ଯାଇ ଶିବ ମନ୍ଦିରରେ ପାଣି ଢାଳିକି ଆମେ ନିଜ ଘରକୁ ଫେରୁ ବୁଝିଲେ।
ଆଚ୍ଛା ଆଚ୍ଛା ଆପଣଙ୍କ ଗାଁରେ ତ ଶିବମନ୍ଦିର ନାହିଁ ଆପଣ କହୁଛନ୍ତି। ଆପଣ କୋଉଠି ନେଇ ଢାଳନ୍ତି ପାଣି?
ନା ଆମ ଗ୍ରାମ ପାଖରେ ଆମର ଆମ ଗ୍ରାମ ପାଖରେ ଆଉ ଏ କ ଗ୍ରାମ ଅଛି ବୁଝିଲେ।
ଆଜ୍ଞା।
ସେଠି ମଧ୍ୟ ଆମେ ପ୍ରତିବର୍ଷ ଭଳି ଏ ଏବ ବର୍ଷ ମଧ୍ୟ ସେଇଠି ପାଣି
ସା
ଜଳ ଅର୍ପଣ ହେଲେ ଆଶା କରୁୁଚୁ ଆମ ପଞ୍ଚାୟତ ସମିତି ଏବଂ ଆମ ଗ୍ରାମବାସୀଙ୍କ ଦୃଢ଼ ବିଚାର ହେତୁ ଆମେ ଆର ବର୍ଷ ଆଉ ହଇରାଣ ନହେଇ ଆମ ନିଜ ଗ୍ରାମରେ ପାଣି ଢାଳିବୁ। ନା ଆପଣ ଜାଣିଚନ୍ତି ନିଜ ଗ୍ରାମରେ ପାଣି ଢାଳିବା ଏବଂ ପର ଗ୍ରାମରେ ଯାଇଁକି ପାଣି ଢାଳିବା ବହୁତ ଫ
ଆଜ୍ଞା ବହୁତ ଫରକ ହଁ ନିଜ ଗ୍ରାମରେ ଯେମତି ଯେମିତି ଭଲ ଲାଗିବ ପରଗ୍ରାମରେ ଯାଇଁ ପାଣି ଢାଳିବାଟା ହିଁ ଭଲ ଲାଗିବନି।
ଆଜ୍ଞା ଠିକ କହିଲେ ଆପଣ। ଆପଣଙ୍କ ଗ୍ରାମରେ ଶିବ ମନ୍ଦିର ଅଛି?
ଆଜ୍ଞା। ଆଜ୍ଞା? ହଁ ଆମ ଗ୍ରାମରେ ଗୋଟେ ଛୋଟିଆ ଶିବ ମନ୍ଦିର ଅଛି। ଆମର ଗାଁରେ ଗ୍ରାମର ଲୋକମାନେ ସବୁ ଯାଆନ୍ତି ସକାଳୁ ସୋମବାରିଆ ଯାଆନ୍ତି ଆଉ ସଂକ୍ରାନ୍ତି ପଡ଼ିଲେ ବି ଯାଆ ଆନ୍ତି। ସେଠି ସଂକ୍ରାନ୍ତି ହେଲେ ଆମର ସେଠି ସବୁ ସଂକ୍ରାନ୍ତି ହେଲେ ଆମର ସେଠି ଗାଁରେ ଜାଣିଥିବ ତ କୀର୍ତ୍ତନ ଫୀର୍ତ୍ତନ ସବୁ ହୁଏ। ଆମ ଗାଁ ଟି ଭଲ ଭଲ ଗାଁ ଟି ଆମ କୀର୍ତ୍ତନ ଫୀର୍ତ୍ତନ ଟିକେ ପ୍ରତି ଟିକେ ଭଲ ଲୋକଙ୍କର ଟିକେ ଅଧିକା ଧ୍ୟାନ। ହଁ ବନ୍ଧୁବାନ୍ଧ କୀର୍ତ୍ତନ
ବନ୍ଧୁ ଆପଣ କୀର୍ତ୍ତନ ଶି ଶିଖିଛନ୍ତି। ଆମକୁ କେବେ ବନ୍ଧୁ ଟିକେ କୀର୍ତ୍ତନ ଶିଖାନ୍ତୁ। ଆମର ଭାରି ଇଚ୍ଛା ଆଜ୍ଞା ବନ୍ଧୁ କୀର୍ତ୍ତନ ଶିଖିବା ପାଇଁ ଆମ ଗ୍ରାମରେ ତ କୀର୍ତ୍ତନ ଟିକେ ହଉନି ବୁଝିଲେ ନା। ଆମର ଦୁଇ ଦଳ ଭିତରେ ଟିକେ ବୁଝାମଣା ଭୁଲ ହେବ ଥିବାରୁ କେଉଁ ଦଳ ଆଉ କୀର୍ତ୍ତନ କରୁନାହାଁନ୍ତି। ବୁଝିଲେ ପିଲାଙ୍କର ଇଚ୍ଛା ଥିବା ସତ୍ତ୍ୱେ ପିଲା ତ ଆଉ କିଛି ବଡ ପିଲା ଯୋଉଠୁ କରୁନାହାଁନ୍ତି ସେଇଠୁ ସାନ ପିଲା ମାନ ସବୁ ନିରବ ହେଇ କି ଅଛନ୍ତି।
ଆଜ୍ଞା ଆଉ ଆମ ଗ୍ରାମକୁ ଯଦି ତମେ ଆପଣ ଚାହୁଁଛନ୍ତି ଆସିବାକୁ କୀର୍ତ୍ତନ ଆଉ ଯଦି ଚାହୁଁଛନ୍ତି ଆମ ଗ୍ରାମରେ କୀର୍ତ୍ତନ ଶିଖେଇବା ପାଇଁ ତାହେଲେ ଠିକ ଅଛି ଆପଣ ଆସିପାରିବେ। ସଂକ୍ରାନ୍ତି ହଉ କି ସୋମବାରିଆ ସୋମବାରିଆ ହଉ ଆସି ଶି କେଇଆକୁ ଶିକିବେ।
ଆଜ୍ଞା ଧନ୍ୟବାଦ ବନ୍ଧୁ ମୁଁ ଯିବି ନିଶ୍ଚୟ ଆପଣଙ୍କ ଗ୍ରାମକୁ କେବେ ଯଦି ସମୟ ମିଳିଲା ଏବଂ ମୁଁ ଆମ ଗ୍ରାମ ପିଲାଙ୍କୁ ମ ଆଜ୍ଞା ବୁଝେଇବି କି ଚାଲ ଯିବା ଏକ ଆମକୁ ଏମିତି ସିଏ ଆମକୁ ଭଲ କୀର୍ତ୍ତନ ବିଷୟରେ କାରଣ ଆପଣ ଆଣିଛନ୍ତି ଯେ ପୂଜା କଲେ ମନୋବଳ ମାନେ ଷ୍ଟ୍ରଙ୍ଗ ହୁଏ ଜାଣିଛନ୍ତି।
ଆଜ୍ଞା ମନ ଶାନ୍ତି ରହିବ ମନ ବି ଭଲ ରହିବ ଆଉ
ଆଜ୍ଞା ସେଇଭଳି ସବୁ ଚାଲିଛି ଆଉ ଆଜ୍ଞା, ବନ୍ଧୁ ଆଉ ଆପଣ ଏବେ ବର୍ଷାଦିନ ଆଇଲାଣି ବୁଝିଲେ।
ଆଜ୍ଞା। କୁହନ୍ତୁ, ଜଳ ଆଜ୍ଞା, ଆଜ୍ଞା ବନ୍ଧୁ।
ଫୁଟାଇ ପିଇଲି ଆପଣ କାଲି ଆପଣଙ୍କୁ ଉପଦେଶ ଦେଇଥିଲି। ଆପଣଙ୍କୁ ଆଜି, ଏଇ ଖବରକାଗଜ ବିଷୟରେ କହିଲି। ମୋର ଉପଦେଶ ଆପଣ ମାନନ୍ତୁ ଘର, ଆଜ୍ଞା ଘରଲୋକ ମଧ୍ୟ, କୁହନ୍ତୁ ସମସ୍ତଙ୍କୁ, ପାଣିଟି ଫୁଟାଇ ପିଇଲେ ଯେତିକ ସବୁ ପୋ- ପାଣିରେ ସବୁ ଥିବେ ଆଜ୍ଞା ଯାହା ମାନେ, ଆଜ୍ଞା ଯାହା ଜୀବାଣୁ ପତ୍ର ଥିବେ ସବୁ ମରିଯିବେ ବୁ ବୁଝିଲେ ନା, ତ ବନ୍ଧୁ ସେ ପାଣିଟି ଆପଣ ଫୁଟାଇ ପିଇଲେ, ଦେହଟି ଆପଣ ସୁସ୍ଥରହିବ ବୁଝିଲେ। ଆଉ' ବନ୍ଧୁ ଯାଉଛି ଆମ ବୁଝିଲେ ନା କଣ, କହିଲେ ହଣ୍ଡା ସୋରୁମ ରେ ଡାକିଲେଣି, ବୁଝିଲେ ନା ମୋତେ ଏନାକେ ଡାକୁଛନ୍ତି, ମୁଁ ସେ ମ୍ୟାଡାମ ଡାକିଲେଣି, କହିଲେଣି ଯେ ଟିକେ ଆସ ଟିକେ ତମ ଗାଡି ଏଇଟା ପା-ପୋଛା ପୋଛି ହବ। ଆଉ କଣ, ଟିକେ ଲାଗିବ ବନ୍ଧୁ ମୁଁ ଟିକେ ପଚାରି ଦେଇକି ଆସେ। ଆମେ ପୁଣି ବନ୍ଧୁ କଥା ହେବା, ଆଉ କିଛି ସମୟ ପରେ ଆଉ।
ହଁ, ହଁ ବନ୍ଧୁ ଆଉ ଯୋଉ ବନ୍ଧୁ କ ହଁ ବନ୍ଧୁ। ହଁ ତାହଲେ ଠିକ ଆପଣ ଯାଆନ୍ତୁ, କାମ ସାରନ୍ତୁ କଥା ହବା ଆଉ' ଆଜ୍ଞା ବନ୍ଧୁ। ହଁ, ବନ୍ଧୁ ନମସ୍କାର ରଖୁଛି ଆଁ ହଉ।